ହାଲୋ। ହାଲୋ।
ହଁ କଣ କରୁଛନ୍ତି।
ହାଲୋ।
ହାଲୋ। ହଁ ଆପଣ କଣ କରୁଛନ୍ତି?
ହାଲୋ।
ହାଲୋ।
ହଁ ହଁ ଆପଣ କଣ କରୁଛନ୍ତି।
ମତେ ଶୁଭାଯାଉଛି। କଥା ଶୁବୁଛି।
ହଁ ଟିକ୍ ଟିକେ ଇଏ ହଉଛି ଟିକେ ଅଠ୍ ଟିକେ ଅଟିକି ଯାଉଛି ତୋ କଥା
ଏବେ ଶୁଭା ପାଇଲା କି
ହ୍ୟାଲୋ। ହଁ ହଁ ଶୁଭ କଲା ହଁ ଶୁଭ କଲା କୁହନ୍ତୁ।
କରୁଛନ୍ତି।
ହଁ ଏଇ ବସିଥିଲି ଟିକେ ଏମତି ଦଇ ସନ୍ଧ୍ୟା ଟାଇମରେ ବାହାରେ ବସିଥିଲି।
ଆଚ୍ଛା ଆଚ୍ଛା ଆଛା। ଆଉ ଖରା ହଉଛି ନା ବର୍ଷା ଆମର ତ ଏପଟେଷ ବର୍ଷା ହଉଛି ନା। ହ
ହଁ। ସେମିତି ପାଗ ଦିନ ବେଳା ଟିକେ
ହଁ।
ଆପଣଙ୍କର ଭଏସ ଠିକ୍ ସେ ଶୁଭ ଯାଉନି।
ଏବେ ମଧ୍ୟେ ଶୁଭ ଯାାଉନି।
ହ୍ୟାଲୋ ହଁ ଏବେ ଶୁଣାଗଲା ଠିକ ରେ ହଁ ହ୍ୟାଲୋ। ଶୁଣାଗଲା ଏବେ ଠିକିରେ
ହଁ ହଁ କୁହନ୍ତୁ କୁହନ୍ତୁ। ହଁ
ହ ନାଇଁ ପାଣିପାଗ କେମିତି କଣ ଅଛି ପଚାରୁଥିଲି।
ଆଛା ଆଛା ଗୋଟେ ତ ବର୍ଷା ହେଇଥିଲା ଆଜି ସକାଳୁ ବର୍ଷା ଏବେ ସନ୍ଧ୍ୟାରେ ଏଁ ଟିକେ ଛାଡିଛି ଏବେ ଏବେ ତ ମେଘ ସଫା ଅଛି ଜହ୍ନ ବି ଦେଖ ଦେଖ ଯାଉଛି ଆଉ ସେ ଏପଟେ ବର୍ଷା ହଉଛି ନା ନାଇଁ
ହଁ ଏପଟେ ବି ମେଘୁଆ କରିଛି ପାଗ ଆ
ହଁ
ଦିନ ବେଳା ଟିକେ ଦିନ ବେଳା ଟିକେ ଖରା ହଉଥିଲା ନାଇଁ ବର୍ଷା ହେଇନି ଦିନ ବେଳା ହଉନଥିଲା ଏବେ ଟିକେ ମେଘୁଆ କରିଚି ହ ବର୍ଷାଳ ଅଳ୍ପ ଝିପ୍ ଝିପ୍ ପକଉଛି
ହଁ ଏବେ ତ ବର୍ଷା ଦିନ ଆରମ୍ଭ ହେଇଗଲାଣି
ହଁ ହଁ ଆଉ ଫଳ ଫଳ ବି ପାଚ ଗଲାଣି ଆଉ ଆପଣଙ୍କ ଗଟେ କଣ କଣ ହଁ ପଣସ ଥରେ ଖାଇଥିଲି
ତ ସରିଗଲା ଏବେ ଟିକେ ପଣସ ଚାଲି ହଁ
ହଁ ହଁ ଆମ ଗୋଟେ ତ ନାଇଁ ଆମ ଗୋଟେ ଗଟେ ଅଛି ଆହୁରି କେତେଟା ଗଛରେ
ଆଚ୍ଛା ଆଛା ଆପଣଙ୍କର ଆପ କଛ ଅଛି ଆଚଛା ଆଚଛା କଣ ପୁରା ଆମ୍ବ ଚାଷ ଚାଷ
ନାଇଁ ଚାଷ ନାଇଁ ଏମତି ହିଁ ହୁଁ
ନିଜେ ଖାଇବା ପାଇଁ ଯାହା ଲଗେଇଛନ୍ତି ଗୋଟେ ଦିଟାକୁ ଅଛ ନା
ଓ ହଁ ନାଇଁ ମୁଁ କଣ କହୁଥିଲି କି ଆଉ ଆମ୍ବ ଖାଲି ଖାଉ ଛନ୍ତି ନା କଣ ତାର ଭବିଷ୍ୟତ ପାଇଁ କଣ କିଛି କରିକି ରଖୁଛନ୍ତି ନା ନାାଇଁ
ହଁ ରଖାାଯାଉଛି ଆଉ ଚମ୍ପା ବୋଲି ଜାଣିଛନ୍ତି ନାଇଁ । ଆମ୍ୱ । ପାଚିଲା ଆମ୍ୱ କୁ କାଟିକି କରା ଯାଏ ହଁ ହଁ ହଁ ଆମ୍ୱ । ପାଚିଲା ଆମ୍ବକୁ ତାର ଚୋପା କାଢିକି ତାକୁ କାଟିକି । ଖରରେ ଶୁଖାାଯାଏ ଆଉ ତାକୁ ଆଚା ଆଚାର ତିଆରି କରାଯାଏ । ଆଉ ଆମ୍ବ । ତ ଜାଣିଥିବେ ଆ ।
ହଁ ସେ ସେଇଟା ତ ଆମର ଆମ ଗୋଟେ ହୁଏ ହଁ ସେ ଯୋଉ ଆମ୍ବର । ରସ ଟାକୁ କାଢିକି । ଶୁଖାନ୍ତି ଖରାରେ ହଁ ବାରମ୍ବାର ବାରମ୍ବାର । ତା ଉପରେ । ଉଁ ଏମିତି ଢାଳି ଢାଳି ଢାଳି ଢାଳି ତାର । ପଣା ଟା । ହୁଁ ସ । ଇଏ କରିକି ରଖାଯାଏ ସେଇଟା କହୁଛନ୍ତି ତ ହ ହଁ ।
ଆପଣ ଙ୍କ ପେଟ ।
କଣ କହିଲେ?
ସେ ଆମ୍ବ ସଡା କହୁଛନ୍ତି ନା ଆଉ କଣ କହୁଛନ୍ତି କିଏ କିଏ ସେଇଟା ଆମ୍ବ ପାମ୍ପଡ ବୋଲି ବି କହୁଛନ୍ତି ।
ଓହୋ ନାଇଁ ଆମ୍ବ ପଟେ ତ ଆମ୍ବ ସଡ଼ା ହିଁ କୁହନ୍ତି।
ଆଚ୍ଛା ଆଚ୍ଛା ।
ହାଟରେ ବିକ୍ରି ବି ହୁଏ । ତାକୁ ତାକୁ ରୋଷେଇ । ଷେଇ କରିକି ଖଟା ବି କରନ୍ତି।
ଆଚ୍ଛା ଆଚ୍ଛା ଆମ୍ୱ ତ ହୁଏ ଏଇଟା ବି ହୁଏ।
ହଁ ଆମ୍ବୁଲ ତ କଞ୍ଚାରେ ହୁଏ।
କଞ୍ଚା ଆମ୍ବରେ ଆମ୍ବୁଲ ହୁଏ।
ହଁ । ଆଉ ଏଇଟା ଯୋଉ କହୁଛନ୍ତି ଆମ୍ବ ସଡା ଆମ୍ବ ସଡାଟା ବି ତାକୁ ରୋଷେଇ କରିକିନା ସବୁ ପାନମଧୁରୀ ତେଲ ଲଙ୍କାଗୁଣ୍ଡ । ତାପରେ ଫୁଟଣ ଦେଇକି । ତାକୁ ଗୋଟେ ।
ଖଟା ପ୍ରସ୍ତୁତ କରାଯାଏ। ଆଚ୍ଛା ଆଚ୍ଛା। ଆଚ୍ଛା। ନା ଆଉ ଯୋଉ କହୁଛନ୍ତି କି
ଟୋଲ ଯୋଉ ମହୁଲ ଗଛର ଫଳ। ସେଇଟା ତ? ହ୍ୟାଲୋ। ହ ନାଇଁ ତ ମୁଁ ସେଇଟା ଖାଇନି କେବେ କେମିତି କଣ କରାଯାଉଛି? ନାଇଁ ମୁଁ ଖାଇନି।
ନାଇଁ ମୁଁ ତ କେବେ ଖାଇନି ଆମ ପଟେ ତ କେବେ ଖାଆ
ହଁ। ଆପଣଙ୍କର କଥାବାର୍ତ୍ତା
ଲୋକମାନେ ତାକୁ ଭଜା ଟିକେ ନେଟ୍ ୱର୍କ ସେ ପଶ୍ଚିମ ସାପଟେ ସେଇ ସେଇଟା ଏବେ ଶୁଭ ଯାଉଛି ନା ନାଇଁ?
ହଁ ଶୁଭା ଯାଉଛି କୁହନ୍ତୁ।
ହଁ । ହ ତମର ପ ଟିକେ ସେ
ହଁ ନାଇଁ ମେଘୁଆ ପାଗ କରିଛି, ତ ସେଥିପାଇଁ ବୋଧେ ଟ ଟିକେ ଅସୁବିଧା ହଉଛି ଆଉ।
ହଁ ହଁ। ସେଇ ମହୁଲ ଗଛ ସେ ଫଳକୁ, କଣ ଭୋଜେ ଭ କରିକି ଖାଆନ୍ତି ପରା।
ଓହୋ ନାଇଁ ତ ସ ସେ ବିଷୟରେ ତ ଜାଣିନି ମୁଁ, ହଁ କେମିତି କଣ ଭଜା କରୁଛନ୍ତି ଜାଣିଛନ୍ତି?
ଆଉ ନା ସେଠିରେ ତ ଦେଖିି ତାର ଚୋପା, ଯି ଆମେ ଆଳୁର ଚୋପା ଛଡାଉ ଦ ଚୋପା ଛଡେଇକି ସେ ଆଳୁ ଭଜା କଲା ଭଳିଆ କାଟିକି ଭଜା କରୁଥିଲେ। ମୁଁ ତ କେବେ ଖାଇନି ସେଇ ଭିଡିଓରେ ହିଁ ଦେଖିଥିଲି।
ଓ ହୋ। ମୁଁ ବି ଗୋଟେ ଜାଗାରେ ଦେଖିଥିଲି ସେଇ ଯୋଉ ହଁ ହୁଏ ହୁଏ ହ
ହ ଓ ହୋ ହୋ ହଁ କଣ କହୁଥିଲେ କୁହନ୍ତୁ? ହଁ ଆମପଟେ
ନାଇଁ ସେ ଯୋଉ, ମହୁଲ ଟା ଯୋଉ ମହୁଲ ଟା ଯୋଉ କୋଉନଥିଲକି।
ହଁ।
ମହୁଲର ସେ ଯୋଉ ଫଳ କଣ ଭଜା ତ ଜାଣିନି କିନ୍ତୁ, ତାର ହଁ ତାର ଫୁଲ ରୁ ହଁ ସେଇଟା ଜାଣିଛନ୍ତି।
ନା ନା ମୁଁ ଜାଣିନି ସେ ତାର
ହଁ। ନାଇଁ ଖାଇନି। କିନ୍ତୁ ବନେଇବାର ଦେଖ। ଦେଖିଛି ମୁଁ ଖାଇନି। ନାଇଁ ନାଇଁ ଖାଇନିଁ ମୁଁ। କିନ୍ତୁ ବନେଇବାର ତାର। ପ୍ରଣାଳୀଟା ଜାଣିଛି ଆଉ ଦେଖ। ଖିରିିବି।
ହଁ ହ ହ। କେ ପୁଣେଇ ନାହାନ୍ତି
ନାଇଁ
ଆଚଛା ଚ ପକା ସବୁ ଆରମ୍ଭ ହେଲାଣି ନ ନେ।
ହଁ ଏବେ ତ ଯାଇକି ବିହନ ଆଣିଲୁ ଆମେ ଯାଇକି ଆମର। ପାଖ ଇଏରୁୁ ଯାଇକି ଧରିକି ଆସିଲୁ ଆଉ ବିହନ ଆଣିକି ଏବେ ବେଟ କରିକି ପକା ହେଇ।
ସେ ବିହନ କଣ ମାଗଣାରେ ମିଳୁଛି କେ ବିହନ ମାଗଣାରେ ମିଳୁଛି। ଆ
ନାଇଁ ମାଗଣ ାରେ ନାହିଁ ସେମିତି। ତାଙ୍କର ଯଦି। ଆମେ ସରକାରଙ୍କ ପାଖରୁ ଯୋଉ ସରକାର ଅନୁଦାନ ପ୍ରାପ୍ତି ଯୋଉ ଯୋଉଥିରେ ମିଳେ ବିହନ ସେଇଥିରୁ ଯଦି ଆଣିବା ବଲେ କିଛି ସବସିଡି ଆସେ।
ଆଛ୍
ହଁ। ଏବେ ତ ଆମର ଏପଟେ ଟିକେ ମାନେ ସବୁବେଳେ ପାଣି ପାଣି ହେଇକି ଜଳ ସେଚିତ ଜମି।
ଆଚ୍ଛା ଆଚ୍ଛା।
ହାଲୋ ସେଥିପାଇଁ ଆମେ ଯୋଉଟା ହଁ ଆମେ ସେଥିପାଇଁ ଯୋଉଟା ଏବେ ଯୋଉଟା ଚାଷ କରୁଛୁ ମାନେ ଯୋଉ ଇଏଟା ଯୋଉ ବିହନଟା କରୁଚୁ ସେ ବିହନଟା ହୋଉଚି ପୂଜା। ପୂଜା। ସେବେ ମାନେ ସେ ବିହନଟା ହଁ ଏମତି ତ ବିଣା ଛି ବୀଣା ଯୋଉଟା କି ସେଇଟା କଣ କି ମାନେ ଅଳ୍ପ ଦିନ ପାଇଁ ମାନେ ତାର ଯୋଉ ଉଁ ଆପଣ ଉମ୍ ଯୋଉ ଅମଳ କରିବେ ତାର ସେଇଟା ବୋହୁତ କମ ଦିନରେ ଧାନ ହେଇଯାଏ। ଆଉ ଗୋଟେ ଅଛି ପ୍ରତୀକ୍ଷା ପ୍ରତୀକ୍ କ୍ଷା ଯୋଉଟା କି ସେଇଟା ଶହେ କୋଡିଏରୁୁ ଶହେ ପଇଁତିରିଶ ଦିନ ମଧ୍ୟରେ ଅମଳ ହେଇଯାଏ। ତାପରେ ସବୁଠୁ ଉ ମାନେ ସରକାରଙ୍କ ଦ୍ଵାରା ଯେତିକି ଆସେ ବିିହନ ତାହିଁ କୁ ସବୁଠୁ ଅଧିକ। ପୂଜା ପୂଜା ଯୋଉ ବିହନଟା ସେଇଟା ହୁଁ ଶହେ କୋଡିଏରୁୁ ଶହେ ପଇଁଚାଳିଶ ଦିନ ମଧ୍ୟ ହିଁ
ହେଇ ସେବତିକି ଭିତରେ ହେଇଯାଏ ହଁ ହଁ ହଁ ହଁ ଆଉ ଧାନ ଯୋଉ ଚା
ଆଉ ଆପଣଙ୍କ ପକେଇଚନ୍ତି ନା ନାଁ ଆଉ?
ନା ଆମର ତ ପକେଇବା ଆରମ୍ଭ ହେଇନି। ଆମ୍ବ ହବା ଆଉ ଯୋଉ ଧାନକୁ ଆପଣ ଚାଷ କରୁ ଚନ୍ତି ସେଟା ଖାଉଚନ୍ତି ନା ବିକି ଦୋଉଚନ୍ତି।
ନାଇଁ ଏଠି ତ ଆମର ପ୍ରାୟତଃ ଧାନ ଯାହେଲେ ବି ପଚାଶ ପ୍ରତିଶତ ଖାଇଦଉ, ଖାଇବା ପାଇଁ ହିଁ ରଖାଯାଏ। ଆଉ ଯାହା ରହିଲା ପଚାସ ପ୍ରସି ମାନେ ଯେତିକି ଅମଳ ହୁଏ ତାର ପଚାଶ ପ୍ରତିଶତ ତ ଆମେ ହଁ।
ହଁ ହଁ ହଁ। ସେଯାକ ସବୁ କଣ ସେମିତି ମ ମଣ୍ଡି ମଣ୍ଡି ହୁଏ ନା କଣ ସେଇ ଟି ଯାଇକି ବିକୁଛନ୍ତି ନା କଣ?
ଯୋଉଟା ହୁଏ ସେଟା ମଣ୍ଡି। ସେଇଥିରେ ଯାଇକି କି ମାନେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଯଉ ଯେତ ତିକି ଟଙ୍କା ଥାଏ। ସେତିକି ମୂଲ୍ୟରେ ତ ମାନେ ସେଠି ରଖନ୍ତି କିନ୍ତୁ ସେଗୁଡା ବି ଯଦି ଏବେ କୁଇଣ୍ଟାଲ ପିଛା ଏକତିରି ଶହ ଅଛି। ମାନେ ତାର ସବସିଡି ଇଏ ସେଟା ମିଶେଇକିନା ସବୁ ଏକତିରିଶ ଅଛି କ୍ୱିଣ୍ଟାଲ ପିଛା।
ଆଚ୍ଛା ଆଚ୍ଛା।
ସେଇଟା ବି ଏମିତି ନାହିଁ ନାଇଁ ଯେ ଚାଷୀ ଯିବ ସିଧାସଳଖ ଭାବରେ ମଣ୍ଡିରେ ବିକ୍ରି କରିଦବ ସେମିତି ନାହିଁ। ତା ପାଇଁ ମାନେ ସରକାରଙ୍କର ଯୋଜନା କିଏ ମାନେ କେତେଟା ଯୋଜନା ରେ ତମେ ପଞ୍ଜୀିକରଣ କରୁଥିବାର ଅଛି। ତାପରେ ଯୋଉ ଧାନ ବିକ୍ରି ପାଇଁ ଧାନ ବି, ହଁ ହଁ ହଁ ଆମ ଆର ମାନେ ଗୋଟେ ଗୋଟେ ଉ ଯୋଉ ଅଛି ଆମର କୃଷକ ଓଡିଶା। ତାପରେ ଉ ପ୍ରଧାନମନ୍ତ୍ରୀ କୃଷକ